ହ୍ୟାଲୋ।
ଗୁଡ଼୍ ଇଭିନିଂ।
ଶୁଭ ସନ୍ଧ୍ୟା।
ସୁଭା ଯାଉଛି ତ?
ଓ ହୋ ସୁଭାଯାଉଛି।
ହଉ ଭଲ ଅଛ।
ହଁ ଭଲ ଅଛି।
ଆଉ କଣ କଣ ଖାଇଲ ଆଜି?
ଆଜି ମୁଁ ଖାଇଲି ଭାତ, ଡାଲି ଆଉ ପୋଟଳ ଭଜା, ଶାଗ ଭଜା। ତମେ କଣ ଖାଇଲ?
ପଖାଳ ଭଜା ଆଉ ଆମ୍ବ।
ଓହୋ।
ଆଉ ପାଠ ପଢା କେମିତି ଚାଲିଛି।
ହଁ ଭଲ। ଚାଲିଛି ଆଉ ଏବେ ତୁ ସରିଗଲା ସବୁ ପରୀକ୍ଷା।
ଆଛା କୋଉ ପରୀକ୍ଷା ଦେଇଥିଲୁ କି?
ହଁ ଏବେ ସେ ଆର ଆଇ ପରୀକ୍ଷା ବାହାରି ନଥିଲା।
ଆଛା ଆଛା ଆଉ କଣ ପାଇଁ ଏମି ପଢାପଢି କରୁଛ ଆଉ ଆଗକୁ ନା।
ଏବେ ସବୁ କ ପଟିଭ ପାଇଁ ତ ପଢୁଛି।
ଆଚ୍ଛା ଆଚ୍ଛା ହଉ।
ତମେ?
ନାଇଁ ମୋର ବି ପାଠ ପଢା ଚାଲିଛି ମୁଁ ବି ଦେଇଥିଲି ଏକ୍ଜାମ ଏବେ ମୁଁ ବି ସେମିତି କମ୍ପିଟେଟିବ ଟି ପାଇଁ ପ୍ରିପାରେସନ୍ ଚାଲିଛି ମୋର ଆଉ। ପ୍ରସ୍ତୁତି ଜାରି ରଛି ସେ ଦେଖିବା ଭଗବାନଙ୍କ ଆଶୀର୍ବାଦ ଥିଲେ ଗୋଟେ ଦିନ କଟ ଏଠରେ ଭଗବାନଙ୍କ ଆଶୀର୍ବାଦ ପୁଣି ନିଜର ପରିଶ୍ରମ ବି ଦରକାର।
ହଁ।
ଦିନେ ଦିନେ କୋଉଠି ଗୋଟେ ସଫଳ ମଣିଷ ହେଇକି ବାହାରିବି ଆଉ।
ଓ।
ହୁଁ ଆଉ ତମ ଘର କୋଉଠି?
ଆମ ଘର ଏ ଫୁଲବାଣିରେ।
ନା। ଗାଁ କୁ ଯାଉଛ ନା ନାଇ। ତମ ଗାଁ
ନାଇଁ ଗାଁ ଗୋ ତେ ତ ଆଉ ଯାଇନି ପରୀକ୍ଷା ପାଇଁ ଆଉ ଯାଇନି ତମେ ଯାଇଥିଲ ପରେ ଗାଁକୁ।
ହଁ ମୁଁ ତ ଯାଇଥିଲି ଗାଁକୁ ଗଲି ପାଞ୍ଚ ସାତ ଦିନ ରହିଲି ମୋର ବି ପରୀକ୍ଷା ସରିଲା ତାପରେ ହିଁ ଯାଇଥିଲି ଗାଁକୁ। ପରୀକ୍ଷା ଥିଲେ ଆଉ କୁଆଡେ ଯାଇ ହଉନି ତାପରେ ଉଁ ଘରେ ବି ମାନେ ମାଆଙ୍କର ବି ଟିକେ ଦେହ ଖରାପ ହଛି ଟିକେ ରୋଷେଇ ବାସ ମୁ ବି ହେଲ୍ପ କରିଦଉ ଅଧିକ ଦିନ ଗଲେ କୁଆଡେ ବି ରହି ହଉନି ନା।
ହଁ ହଁ। ତମ ଗାଁରେ ରଜ ହଉଥିବ ତ।
ହଁ ରଜ ହଉଚି। ଆ ତ ଫୁଲ ଧୁମଧାମ ରେ କାଳେ ଅଛନ୍ତି। ତାପରେ ରଜ ଶେଷ ସତ ଦିନ ଖିରି ପିଠା ସବୁ ମାନେ କରନ୍ତି ଆହୁରି ମାନେ ରଜ ସରିକି ଭୋଜି ବି କରନ୍ତି।
ପୋଡପିଠା ହେଇଥିଲା କି ନାଇଁ?
ନାଇଁ ପୋଡ ପିଠା ତ ହେଇନଥିଲା ଯୋଉ ଉଁ ଚାଉଳ ଚୁନା ଆଉ ସେ ସୁଜି ମିଶେଇକି ପୁର ପକେଇକି କର ତିନି ଗୋଟେ ପିଠାଟେ
ହଁ ହଁ
ସେ ଦିନ ଛାଣିକି ଯଉ ସେ ପିଠା ହେଇଥିଲା ଆଉ କ୍ଷୀରି କରାଏ ଥିଲା ହେତକି ସେ ଟିକେ ଡରିକି କରିଥିଲେ ଆମେ ଯାଇଥିଲୁ ବାସ୍ ମାନେ ହେଲ୍ପ କରିବା ପାଇଁ ଯାଇଥିଲୁ ଆଉ ବାକି ଝିଅ ମାନେ ସବୁ ଛୋଟ ଛୋଟ ଝିଅ ବଡ ଝିଅ ସେଠି ସବୁ ସେମାନେ ସବୁ ମିଶିକି କରନ୍ତି
ଓ ହୋ ହୋଁ କୋଉଠି ମାନେ ଏମତି ଭଲ ଜାଗା ଥିଲା କି ସେଇଟା ଯୋଉଠି ଦୋଉଳି ବନ୍ଧା ହେଇଥିଲା
ନା ନା ସେଠେ ଦୋଳି ବନ୍ଧା ହେଇଛି ଯୋଉଟା ସେଠେତେ ହଉନି ଅଲଗା ଯୋଉଠି ମାନେ କରିହେବ ଯୋଉଠି ପ୍ରାୟ ଭୋଜି ଭୋଜି କରି ହୁଏ ସାହି ପାଖରେ ହଁ ଖୋଲା ଏରିଆରେ ଏଥିରେ କରିଥିଲୁ ଆଉ
ଓ ହୋ
ଛୋଟ ଛୁଆ ଧରିକି ମାନେ ବାହାରକୁ ବି ଯାଇ ହବନି ନା ହଁ ଶିବା
ଆଗେ ମାନେ ଏଇ ପର୍ବ ଯାକ ଭଲସେ ପାଳନ ହଉଥିଲା ନାଇଁ କି ଏବେ ଟିକେ ଟିକେ କମି ଗଲାଣି
ଏବେ ତ ପ୍ରାୟ ସବୁ ପର୍ବ ମାନେ ଆଗରୁ ଆମେ ଯେତେବେଳେ ଛୋଟ ଥିଲୁ ଛୋଟ ମାନେ କଣ ଯେତେବେଳେ ମାନେ ବହୁତ ଛୋଟ ଥିଲୁ ମାନେ ତୃତୀୟ ଚତୁର୍ଥ ଏମିତି ଯେତେବେଳେ ପଢୁଥିଲୁ ସେତେବେଳେ ମାନେ ମାନେ ବହୁତ ପର୍ବ ଆମେ ଜହ୍ନି ଉଷା ଗୋଟେ ପର୍ବ ଶୁଣିଛନା ନାଇଁ ନା
ହଁ ହଁ ଶୁଣିଛି ଖୁଦରୁକୁଣି ଜହ୍ନିିଓସା
କୁଣି ଜହ୍ନି ଉଷା ଯୋଉଟା। ମାନେ ସେଟା ଏଇନେ ମାନେ ଆମର ଯେତେବେଳେ ଆଗରୁ ଯୋଉମାନେ ଥିଲେ ଝିଅ ମାନେ ମାନେ ଏବେ ବାହା ହେଇସାରିଲେଣି।
ଓହ,
ଦି ଦିଦି ଯେତେ ଥିଲେ ନାଇଁ କି ସେମାନେ ଆମେ ବହୁତ ଛୋଟ ଛୋଟ ଥିଲୁ ଯେତେବେଳେ ତୃତୀୟ ଚତୁର୍ଥ ସେତେବେଳେ ସେମାନେ ସେଗୁଡାକ ମାନେ ଖୁଦୂରୁକୁଣୀ ଉଷା ଜହ୍ନି ଉଷା ଆହୁରି ଗଜଲକ୍ଷ୍ମୀ ପୂଜା ହେଲେ ସେଟା ବି କରନ୍ତି ଗଣେଶ ପୂଜା ଏମିତି ସବୁ ମାନେ ଯେତିକି ପର୍ବପର୍ବାଣି ଏୟା ସେମାନେ ସବୁ ମାନେ ଦେଖ ଏ ଆଗରୁ କଣ ଥିଲାକି ଗୋଟେ ସମସ୍ତଙ୍କର ଗୋଟେ ମିଶି ମିଳିକି କରିବାର ଗୋଟେ ମାନେ ଚିନ୍ତା ଧାରା ଥିଲା।
ହଁ
ସେତେବେଳେ ସମସ୍ତେ ମିଶିମଶ ମିଳିମିଶିକି ଆସିକି ମାନେ ଆମର ଗୋଟେ ଆମ୍ବ ତୋଟା ଗୋଟେ ଅଛି ମାନେ ଆମ୍ବ ଗ ଗଛ ଦିଟା ତିନିଟା ବଡ ବଡ ଆମ୍ବ ଗଛ ଅଛି ତା ତଳେ ଗୋଟେ ଏମ ଫିଲ୍ଡ ଭଳିଆ ଗୋଟେ ସମତଳ ଜାଗାଟେ ଅଛି ହେଲା। ସେଠି ସମସ୍ତେ ମାନେ ରଜ ଜ ଟାଇମ ରେ ସେଠି ଦୋଳି ବାନ୍ଧନ୍ତି ଆମ୍ବ ଗଛରେ ତା ସେ ଖୁଦୁରୁକୁଣି ଓଷା ଯୋଉ କହୁଛ ସେଇଟା ପୂଜା କଲେ ସେଇଟା ବି ସେଠି କରନ୍ତି। ତାପରେ ଗଜଲକ୍ଷ୍ମୀ ପୂଜା ଗଣେଶ ପୂଜା ବି ଛୋଟ ଠାକୁରଙ୍କ ମୂର୍ତ୍ତି ଆଣିକି ବି ସେଠି ପୂଜା କରନ୍ତି ସେତେବେଳେ ବହୁତ ଥିଲା ଏବେ କାଳକ୍ରମ ଅନୁସାରେ ତ ମାନେ ପିଲାମାନେେ ଯିଏ ଯାହା ଲାଇଫ ରେ ବ୍ୟସ୍ତ। ରହିଲେ ତାପରେ ମୋବାଇଲ ଯେତେବେଳେ ବାହାରିଲା ମୋ ମୋବାଇଲ ବାହାରବହାରଦ ମାନେ ପ୍ରାକୃତିକ ଜିନିଷ ଯଉଗୁଡ଼ାକ ସେଇଟା ମାନେ ମଣିଷ ଦୂରେ ଦୂରେ ଯାହାଉଛି ନା ସେ ଜିନିଷରୁ ମୋବାଇଲ ର ଯେତିକି ଡେଭଲପମେଣ୍ଟ
ମଣିଷ ଯୋଡିଥିଲେ କେବେ ହନି
ଜଡ଼ିତ ହୋଇନାହିଁ କି ପ୍ରକୃତି ସହିତ ମାନେ ସମ୍ପର୍କ ସେତେ ନାହିଁ
ହଁ ସେଇଥିପାଇ ବେଶୀ ରୋଗ ବି ହଉଛି ଏବେ
ହଁ ସେଇଟା ରୋଗ ହବ ଆଗରୁ କଣ କି ଦେଖ ଆମେ ଯେତେବେଳେ ଉ ଏମିତିକ ମୁଁ ତ ପ୍ଲସ ଟୁ ପରେ ସେତେବେଳେ ମାନେ ଗ୍ରାଜୁଏସନ୍ କଲି ତାପରେ ହିଁ ମୋବାଇଲ୍ ଧରଛି ପ୍ଲସ୍ ଟୁ ପର୍ଯ୍ୟନ୍ତ ମୁଁ ଫୋନ୍ ହିଁ ବ୍ୟବହାର କରିନଥିଲି। ସେତେବେଳେ ଆମେ ଯେତେବେଳେ ମାନେ ସ୍କୁଲ ଟାଇମ ଯେତେବେଳେ ପଢୁଥିଲି ଆମେ ଦେଖ ସ୍କୁଲ ରୁ ଆସିବୁ ଚାରିଟାରୁ ତାରେ ଆସିକି ସାଙ୍ଗେ ସାଙ୍ଗେ କ୍ରିକେଟ ଖେଳୁ ଫୁଟବଲ ଖେଳିବୁ ଝିଅ ମାନ ଆସିକି ମାନେ ପୋଚି ଖେଳନ୍ତି ମାନେ ଯେତିକି ପ୍ରାକୃତିକ ଜିନିଷ ସହ ଜଡିତ ହେଇଥିଲେ ବୋଲି ତାଙ୍କର ମାନେ କଣ କି ମାନେ ଦେହ ବି ସେଠି ମାନେ ଭଲ ରହୁଥିଲା। ହେଲେ ଏମାନେ ହ ହଠାତ କୌଣସି ରୋଗ ବି ମାନେ ଆକ୍ରମଣ କରି ପାରିନଥିଲା। କିଛି କାହିଁକିନା ଆମେ ପ୍ରକୃତି ସହିତ ପୁରା ଜଡିତ ହେଇକି ଥିଲୁ ନା ସବୁ ପ୍ରାକୃତିକ ଜିନିଷ ଥିଲା ଖେଳା ବୁଲା କରିବାର ଦୌଡ଼ ଫାଡ
ଏବେ କଣ ନା ମାନେ ଜୀବନ ଶୈଳୀ ପୁରା ଏବେ ସ୍ଥିର ହେଇଗଲାଣି ଗୋଟେ ଜାଗାରେ ସ୍ଥଗିତ ଥିଲା ହେଲା
ସ୍ଥଗିତ ଥିଲା। ଲଢାଇରେ ମାନେ ସ୍କୁଲୁ ଆସିଲେ ମାନେ ମୋବାଇଲ ଧରିକି ରହିଛନ୍ତି ଆମେ ଆମେ ବି ତ କାଳକ୍ରମ ଅନୁସାରେ ନା ଫୋନ ଆସେ ତୁଆର ଆମେ ବି ଆଉ ଘରୁ କୁଆଡ଼େ ବାହାରୁଛୁ ନା ଆଗ ଭଳିଆ ମାନେ କୁଆଡ଼େ ଖେଳାବୁଲା କରାଉ ଗାଁ ଭାଁ ଟିକେ ବର ଲାଗିଲେ ସେତେବେଳେ ହିଁ ଯାଉଛି କିନ୍ତୁ ସେତେବେଳ ସମୟ ମାନେ ଛୋଟବେେଳ ସମୟ ଭଗବାନ ଯଦି ଆଉ ଥରେ ଯଦି କିଛି ଦେଇଦିଅନ୍ତୁ ମାନ ମାନେ ମାଗନ୍ତି ଯେ ପୁଣି ଥରେ ସେ ପିଲାଦିନ ଫେରଇଦବାକୁ।
ହଁ ତମ ଗାଁ ରେ ଖେଳା ଖେଳି ଏବେେ କରୁଥିବେ କି ସନ୍ଧ୍ୟାବେେଳେ ଯାଉଥିବେ ସମସ୍ତେ ପଡିଆକୁ ଖେଳିବା ପାଇଁ
ବହୁତ ମାନେ ଆମେ ଏମିତି ମାନେ ଖେଳରେ ମଜି ଯାଉଛେ ନାଇଁ କି ଶନିବାର ମାନେ ସକାଳୁ ସ୍କୁଲ ହୁଏ ନା ସକାଳୁ ସ୍କୁଲ ହେଇକି କି ମାନେ ଏକ ଦଶଟା ସାଢେ ଦଶ ଏଗାରଟା ଭିତରେ ଛୁଟି ହେଇଯାଏ ଆମେ ସେ ସେତେବେଳୁ ଆସିକି ହିଁ ମାନେ ଉ ବ୍ୟାଗ ଟା ରଖି ଦେଇେଇକି ଦୌଡିବୁ ମାନେ ଖେଳିବା ପାଇଁ ମାନେ ଖରା ଜାଣିବୁନୁ ବର୍ଷା ନାହିଁ ଶୀତ ନାହିଁ ମାନେ ଏତେ ଆମେ ଖେଳିବୁ ଖେଳିବୁ ଘରେ ଯେତେ ଗାଳି କଲେ ଯେତେ ବାଡ଼େଇଲେ ଯେତେ ଯାହା କଲେ ବି ହେଲେ ବି କଥା ନ ମାନିକି ଯାଇକି ଖେଳିବୁ ତାପରେ ଖେଳି ସାରିକି ଆସିକି ପୁଣି ଗୋଟେ ବେଳେ ଯାଇକି ଗାଧେଇବୁ ଖାଇବୁ ପୁଣି ମାନେ ଖାଇସାରିକି ଆଉ ମାନେ ରେଷ୍ଟ ନହିଁ ସାଙ୍ଗସାଥି ଦେଖିଦେଲେ ଏ ମାନେ ସେ ସମୟ ହିଁ ଗୋଟେ ସେମିତି ଥିଲା ଯୋଉ ସମୟରେ କି ମାନେ ପ୍ରାକୃତିକ ଜିନିଷ ପ୍ରତି ହିଁ ଭଲ ପାଇବାଟା ବହୁତ ଥିଲା ନା।
ସେତ ସବୁବେଳେ ହିଁ ଭଲ ଥିଲା ବୁଲାବୁଲି ପାଇଁ ବି ହେଲେ ହେଲେ ବହୁତ କିଛି ଥିଲା ହେଲେ ହେଲେ ମାନେ କୋଉ ଜଙ୍ଗଲ ଦେଖିଲେ କି ରାସ୍ତାଘାଟ ପୁରା ସୁନସାନ୍ ଥିଲେ ଚାଲିକି ଆସିଲେ ହେଲେ ଦେହକୁ ଟିକେ ଭଲ
ଆମର ଆମର ଏଠି ବି ଜଙ୍ଗଲ ପାଖ ହୁଏ ମାନେ ସେତେବେଳେ ଯୋଉ ଗଛ ଗ ଛ ପତ୍ର ସେତେବେଳେ ଯୋଉ ଥିଲା ମାନେ ବିଭିନ୍ନ ଆମର ଏବେ ସେ ଗଛ ଗୁଡାକ ନାହିଁ ଆଗରୁ ଆମେ ମାନେ ଆମର ବୁରୁକୋଳି ଗ ଗଛ ଥିଲା ଜାମୁକୋଳି ଗଛ ପିଜୁଳି ଗଛ।
ହାଲୋ।
ହାଲୋ। ହୁଁ ହାଲୋ ଶୁଭାଯାଉନି କି? ହାଲୋ
ହ୍ୟାଲୋ।
ହାଲୋ।
ହଁ
ଶୁଭାଯାଉନି? ଶୁଭା ଗଲା?
ହଁ ଶୁଭାଗଲା
ହଁ ହ ହଉ ଠିକ
ଅଉ ସୁ ତ ଦିନ ହେଲେ କେତେ ଖେଳୁଥିଲୁ ଆମେ ସବୁ ନା! ବ୍ୟାଡମିଣ୍ଟନ ଖେଳୁଥିଲୁ ଝିଅ ପଲାମାନଙ୍କର ସେଇଟା ସବୁଠୁ ବେଶୀ ପସନ୍ଦ।
ହୁଁ ପସନ୍ଦ ହାରେ ଖେଳ ସେଇଟା ଦେଲା
ହଁ।
ଧୀରେ ଧୀରେ ସମୟ ବଦଳିବା ସହିତ ସବୁ କିଛି ବଦଳିଗଲା ମଣିଷ।
ସମୟ ବଦଳୁଛି ରୋଗ ବି ବଢୁଛି କିନ୍ତୁ ଆଉଥରେ ମଣିଷ ସେଇ
ବହୁତ୍ ଏଇନେ ମାନେ ବହୁତ୍ ମାନେ ଅଳ୍ପ ବୟସ ସରେ ହିଁ ମାନେ ରୋଗ ହେଇଯାଉଛି ମାନେ ଆଗରୁ ଏମତି ସମୟ ଥିଲା ଯେ ଲୋକ ଡାଇବେଟିସ କଣ ଜାଣିିନଥିଲେ ଗ୍ୟାଷ୍ଟ୍ରିକ୍ କଣ ଜାଣିନଥିଲେ କିନ୍ତୁ ଏବେ ମାନେ କମ୍ ଏଜ୍ ରୁ କୋଡିଏ ବାଇଶି ବର୍ଷରୁ ହିଁ ଡାଇବେଟିସ୍ ହେଇଯାଉଛି ଗ୍ୟାଷ୍ଟ୍ରିକ୍ ହେଇଯାଉଛି। ମଣିଷର ପ୍ରାକୃତିକ ପରିବର୍ତ୍ତନ, ନୂତ୍ତନ ଯୋଗୁ ହିଁ ମଣିଷ ନିଜେ ହିଁ ସେଥିପାଇଁ ଦାୟୀ ହେଇକି ଗଛ କଟା ହଉଛି ସବୁ ବିଭିନ୍ନ ବହୁତ ପ୍ରକାର କାରଣ ଅଛି।
ଅ ମାନେ ଆଧୁନିକ।
ଆଧୁନିକ ଯୁଗ ହିଁ ମଣିଷ ବଦଳେଇ ଦେଇଛି। ହୁଁ ହୁଁ ଆଉ ଧୀରେ ଧୀରେ ମଣିଷ ବି ବଦଳି ଯାଉଛି। ହଁ ମତେ ଲାଗୁଛି ମଣିଷ ଆଉଥରେ ପୁରୁଣା ପଦ୍ଧତିକୁ ହିଁ ମାନିବ। ମାନିକି ଚଳିଲେ ହିଁ। ସେଟା ହିଁ ବହୁତ ଭଲ।
ଯେମିତିକି ଧୀରେ ଧୀରେ ଏବେ ଯାଉଛନ୍ତି ଏଲେ ଏଲେ।
ସକାଳେ ଚାଲିବା ପାଇଁ।
ଚାଲିବ ପାଇଁ। ହଉ ଦଶ ମିନିଟ୍ ଟାଇମ ଦେଇଥିବାରୁ ଥ୍ୟାଙ୍କ ୟୁ।
ଧନ୍ୟବାଦ।
ହଉ ରଖୁଛି।
ହଉ ହଉ।